ହ୍ୟାଲୋ ଗୁଡ଼ ଇଭିନିଂ
ଇଭିନିଙ୍ଗ ଭେରୀ ଗୁଡ୍ ଇଭି
ହୁ କଣ କରୁଛି ବାହାରେ ଟିକେ ବୁଲୁଛି।
ଆଚ୍ଛା ମୁଁ ବି ବାହାରେ ହିଁ ବୁଲୁଚି ଦିନ ଯାକ ତ ପ୍ରବଳ ଗରମ ଜାଣିଚ ଏତବେଳକୁ ଟିକେ ଏ ପାଗ ଥଣ୍ଡା ରହିଲେ ତ ଟିକେ ବାହାରେ ବୁଲାବୁଲି ଆଉ।
ଆଉ କଣ ତ ହୁଁ ଆଜି କ
କଣ ଖାଇଛ ଆଜି?
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆରେ ଶୁଭୁନି ହ୍ୟାଲୋ